ହୁଁ, ହ୍ୟାଲୋ। ମୁଁ ଏଠି ଶୋଇଥିଲି।
ହୁଁ, ହୁଁ, କଣ ଖାଇଲ?
ଉଁ, ଖାଲି ଭାତ ପୋଟଳ ଆଳୁ ତରକାରୀ ଛୁଇଁ ଭଜା।
ଆରେ ବାଃ ପୋଟଳ ତରକାରୀ ତ ନିଶ୍ଚୟ ତୋମେ କରିଥିବ?
ହୁଁ।
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ବହୁତ ବଢ଼ିଆ।
ଖରା
ବହୁତ ବଢିଆ। ଖରା ଟା ବି ବହୁତ ଜବରଦସ୍ତ ହଉଛି।
ଓଃ ଗୁଳୁ ଗୁଳି ପ୍ରବଳ।
ହୁଁ, ତୋମେ କଣ ଖାଇଲ?
ମୁଁ ବି ଜଷ୍ଟ ଭାତ ଅରୁଆ ଭାତ ଡାଲମା ଭେଣ୍ଡି ଆଳୁ ଭଜା ମିକ୍ସଚର୍ ଲଗେଇ ଖାଇଲି।
ମା ଅ, ଗୁରୁବାରେ ପୁରା ଅରୁଆ ନା?
କଣ ଆଉ କରିବା, ତୋମେ ପୋଟଳ ତରକାରୀ କଣ ମାନେ କେମିତି କରିଥିଲ?
ହାତରେ କରିଥିଲି।
ପ୍ରୋସେସ୍ ଟିକେ କୁହ।
ଓ ହୋ। ପୋଟଳ ଆକୁ କୁ କାଟିକିରି ଭାଜିଦବ ଭଲସେ ତେଲରେ ଫ୍ଲାଏ କରିଦବ।
ଉଁ,
ତାପରେ ପିଆଜ ରସୁଣ ତାକୁ ପେଷ୍ଟ କରି ତେଲ ଟିକେ ପକେଇ ଫୁଟଣ ଟିକେ ପକେଇ ଲଙ୍କା ପାଉଡର ପକେଇ ସବୁ ପକେଇକିରି ମସଲାକୁ ଘାଣ୍ଟି ଦବ। ହଉ ତାପରେ କିଛି ଗୁଣ୍ଡ ମସଲା ବି ଆଡ କରିଦବୁ। ହେଲା ଏମିତିକି ଧଣିଆ। କାଶ୍ମୀର ଚିଲ୍ଲି ଆଉ ଜିରା ମସଲା। ସେଇଟା ପକେଇକିରି ତାପରେ କଣ କରିବୁ କି? ହଁ ମସଲା ଯେମିତି ହବ ଯା ମସଲାଟା ହେଇଗଲା ପରେ ସେଥିରେ ପୁଣି ପୋଟଳ ପକାଇ ଦେଇ ପୋଟଳ ଆଳୁ ପକାଇ ଦେଇ କଷିବା ଭଲସେ
ହୁଁ
ହେଲା ଯେମିତି ମ୍ ସଲା ଟା ପୋଟଳ ଆଳୁ ଭିତରେ ଭେଦିଯିବ। ତାପରେ ଯେମତି ପୋଟଳ ଆଳୁ ମସଲା ଗୁଡା ସବୁ ହେଇଯିବ ଭିତରେ ପସିିଯିବ ତାର ତାପରେ ପାଣି ଲୁଣ ହଳଦୀ ଦେଇକିରି ଲୁଣ ହଳଦୀ ତାଲେ ଦେଇଦେଇଥିବ କସିଲା ବେଳେ ପାଣି ଦେଇକି ତାକୁ ଟିକେ ଗୋଳେଇକିରି ଘୋଡେଇ ଦବ ଘୋଡେଇ ଦେଲା ପରେ ଆଳୁଟା ସିଝେଇ ଗଲା ପରେ ପକେଇଦବ ଗରମ ମସଲ ଆଉ ଧଣିଆ ପତ୍ର। ହେଇଗଲା ପୋଟଳ କରି।
ବଢିଆ କଥା ଆଉ
ହଁ।
ଆଉ କଣ ଶିଖିଛ?
ଆଉ ଆଉ ଏମିତି ଶିଖିଛି ଆଉ ସବୁ ତ ସେଇ କଷା କଷି ତାପରେେ ପକେଇବ ଆଉ ସେମ ପ୍ରସେସ ସବୁର ସେମ
ହୁଁ
ମୁଁ
ଆଉ ଆଉ କଣ ପ୍ଲାନ ଆଜି ଦିନ ସାରା କଣ କଲ?
ଦିନ ସାରା ରୋଷେଇ କଲି ଆଉ
ହୁଁ।
ପଢ଼ିଲି।
ତାପରେ
ଖାଇକି ତମ ସହିତ କଥା ହଉଛି।
ହୁଁ ହୁଁ।
ଓ ଆଉ ତ ତମେ ଦିନ ସାରା କଣ କରୁଥିଲ?
ଦିନସାରା ଘରେ ଥିଲି।
ହୁଁ।
ତାପରେ ଟିକେ ଯାଇଥିଲି ଗାଡି ସର୍ଭିସିଂ କରିବା ପାଇଁ ହୋଣ୍ଡା ନା ନା।
ଓହୋ।
ସୋ ରୁମରୁ ସର୍ଭିସିଂ କରିକି ଆସିଲି। ହୋଣ୍ଡା ସୋ ରୁମରେ ସକାଳେ ଯାଇକି ପହଞ୍ଚିଲି।
ହୁଁ।
ଆଉ ସେଠି ସକାଳୁ ଗଲା ବେଳକୁ ଲାଇନ ଲାଗିବାକୁ ପଡିଲା ନା ମୋ ନମ୍ବର ଚାରି ନମ୍ବରରେ ପଡ଼ିଥିଲା।
ହୁଁ
ତାପରେ ତାକୁ ସଜାଡ଼ି ଆସିକିରି ଘରେ ଏବେ ଜଷ୍ଟ ଖାଇଲି।
ହୁଁ ହୁଁ।
ହୁଁ ହୁଁ।
ତାପରେ ଫୁଣି ପ୍ଲାନ କଣ ଅଛି?
କିଛି ନାହିଁ ଏବେ ଶୋଇପଡିବି ଆଉ ଟିକେ ପରେ ନିଦ ଜୋରେ
ଶୋଇକିରି ଉଠିଲି
ଶୋଇକି ଉଠିକି ଦେଖିବା କଣ କରିବା ଗୋଟେ ଆଉ।
ହୁଁ।
ତମେ କଣ କରୁଛ?
ମୁଁ ଏଠି ଶୋଇକି ତୁମ ସହ କଥା ହଉଛି ଆଉ।
ହୁଁ ହୁଁ।
ହୁଁ। ଗୁରୁବାରେ ତମେ ନନ୍ ଭେଜ୍ ଖାଅ ନା ଖାଅନି?
ହଁ କେବେ କେବେ ଖାଇଦିଏ।
ମିଳିଲେ ନ ମିଳିଲେ ଗୁରୁବାର ପାଳ
ହୁଁ।
ହୁଁ ହୁଁ। ହ୍ୟାଲୋ।
ହୁଁ।
ହୁଁ। ଖରା ଟା କେମିତି ହଉଛି?
ଖରା ତ ଆଜି ବହୁତ ଜୋରେ
କେତେ ଜୋରେ?
ପୁରା ଝାଳ ପୁରା ବାହାରି ଯାଉଛି।
ଓ ହୋ। ଓ ଆଜି ଯୋଗ କରିଥିଲ କି ନାହିଁ?
ଯୋଗ ଆଜି ସକାଳେ ହଁ କରିଥିଲି ସକାଳ ଛଅଟାରୁ ଆଠଟା ଯାଏ।
ହଁ ଦି ଟା
ଉ ଦି ଘଣ୍ଟାର ଘଣ୍ଟେ ଚାଲିକି ଆସିଲି ତାପରେ ଯୋଗ କଲି ଘଣ୍ଟାଟେ,
ଯାହା ହଉ ତମକୁ ତ ନା ସୁଗାର ହବ ନା ହାଟ ପ୍ରୋବ୍ଲେମ୍ ସବୁ ତ କିଛି ବାହାରିବନି ତ ଏତେ ଫିଟ୍ ନେସ୍ ରହୁଛ।
ଫିଟନେସ୍ ତ ରହିବାକୁ ପଡ଼ିବ।
ଖାଇବାରେ ବି ପୁରା କଣ୍ଟ୍ରୋଲ?
ହଁ।
ଆଉ ଏଟା କଣ ମାନେ ମୂଳରୁ ନା ଏବେ ଏବେ ମାନେ ଷ୍ଟାର୍ଟ କରୁଛ ନହେଲେ ଏଇଟା ତମର ମୂଳରୁ ମାନେ ହେଲଦି ରହିବା ପାଇଁ ନା ଏବେ ଏବେ ଟା କରୁଛ ହେଲ୍ଦି ଜର୍ନି ଟା
ନା ମୁଁ ଆଗରୁ ଛୋଟବେଳୁ
ସବୁବେଳେ ହେଲଥ କନ୍ସିଅସ୍ ତାହାଲେ ଆଉ।
ତମେ କରୁନ କି?
ହଁ ମୁଁ ବେଳେ ବେଳେ ବାକି ତମ ପରିକା ତ ନୁହଁ। ଏତେ ହେଲଥ କନ୍ସିଅସ୍।
ହୁଁ।
ହୁଁ। ଆଉ ବୁଲାବୁଲି କିଛି ପ୍ଲାନ୍ ଅଛି ଯିବାକୁ କୁଆଡେ?
ନା ଏବେ ତ କିଛି କୁଆଡେ ବୁଲାବୁଲି ଯିବାର ପ୍ଲାନ୍ ନାହିଁ।
ହୁଁ।
ପଢ଼ିବାକୁ ଯିବି।
ଯିବେ?
ଶୁୁବୁନି।
ତିରୁପତି।
ତିରୁପତି ତ ମୁଁ ଜାଣିନି ଆଉ ଯିବି କଣ ତମେ ଯାଇଛ ନା କଣ ଆଗୁରୁ?
ନା ନା ଯାଏନି ମୁଁ ବ ଭାବିଲି ତୁମେ ଯାଇଥିବ ବୋଲି କାଳେ ତୁମେ କହିଲେ ମୋର ଟିକେ ଇଚ୍ଛା ଅଛି ଯିବା ପାଇଁ ତ।
ହୁଁ ହୁଁ ତମୁକୁ ତାହେଲେ ଭଲ ଲାଗେ?
ହୁଁ ମତେ ସବୁ ମନ୍ଦିର ସ୍ପଟ ଗୁଡା ଭଲ ଲାଗେ ଶାନ୍ତି ଲାଗେ।
ଆଉ କଣ ତମୁ ଭଲ ଲାଗେ?
ବିଚ୍ ଭଲ ଲାଗେ।
ହୁଁ ହୁଁ।
ହୁଁ।
ଵଢିଆ କଥା ତାହେଲେ ଆଉ।
ହୁଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ।
ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି ଆସୁଚନ୍ତି ମମି କାଲି।
ହୁଁ ହୁଁ ତମ ପାଇଁ କଣ ଆଣିଛନ୍ତି?
ଶୁବୁନି।
ତମ ପାଇଁ କଣ ଆଣିଛନ୍ତି?
ମୁଁ ଜାଣେନି।
ତମ ମମି ଙ୍କୁ ତମେ ଭେଟିନ?
ନା।
ହୁଁ। ହୁଁ।
ତମେ ତାହେଲେ ଖାଇ ସାରିଲଣି?
ହଁ ହଁ।
ଆଉ ଘରେ ସମସ୍ତେ ଖାଇସାରିଲେଣି?
ହଁ ହଁ ଘରେ ସମସ୍ତେ ଖାଇସାରିଲେଣି।
ହୁଁ ହୁଁ। ତ ଏବେ କଣ ପଢା ପଢି କରିବ ନା କୁଆଡେ ଯିବ?
ଖରାରେ କୋଉଠି ଯିବ ପଢା ପଢି ଶୋ ନାଇଁ ଶୋଇବି ଦେନ୍ ଇଭିନିଂ ରେ ପଢା ପଢି।
ହୁଁ ହୁଁ।
ହୁଁ।
ଏବେ ତାହେଲେ ଶୋଇବ?
ହଁ। ଖରା ହଉଚି ନା ନିଦ ବି ଲାଗୁଚି। ଉଁ ଉଁ। ଖରା ତ ଏବେ ତମେ ସାଙ୍ଗମାନଙ୍କ ସହିତ ବିଚ୍ ବୁଲିଆ ପାଇଁ ଯାଉନ କି ଗାଧେୟା ପାଇଁ?
ଖରାରେ ଆଉ କଣ ଯିବୁ ଏଇ ଯୋଉ ଖରା ହଉଛି ବିଚ୍ ଆହୁରି ଗରମ। ସନ୍ଧ୍ୟାବେଳେ ଟିକେ ଯାଇ ବୁଲି ଦେଇ ଆସିବା କଥା।
ତମ ଘର ପାଖେରେ ଡେଲି ଯାଉଥିବ ଆଉ। ତମୁକୁ ସ୍ଵିମିଙ୍ଗ୍ ଆସେ?
ନା ମୋତେ ଆସେନି ମୁଁ ଶିଖିନି କିନ୍ତୁ ସେଇଟା ସବୁଠୁ ମେନ୍ ଜିନିଷ।
ଉଁ ଅଁ ଶିଖି ଦେଲନି।
କଣ?
ଆଗ ତମେ ଶିଖି ଦେଲନି ସେଟା।
ଶିଖିନି ଆଉ ତମେ ଶିଖି ଦେଇଚ କି?
ନା ମୁଁ ମୁଁ ଏବେ ଜଷ୍ଟ ବାଥରୁମରେ ଫୁଲ କରି ପାଣି ସେଇତେରେ ପହଁରିବା ଷ୍ଟାଟ୍ କରୁଚି।
ତାହେଲେ ଶିଖ ଆଉ, ତମେ ଯଦି ଏମିତି ଶିଖିଗଲ ତାହେଲେ ମୁଁ ବି ଶିଖିବି ଆଉ।
ହଁ ଖଣ୍ଡିଗୁଡା ଦଉଛେ ଏ।
ହୁଁ ଉଁ।
ଫୁଲ ଓଡ଼େଇଲେ ତମକୁ କହିବି ଆଉ।
ହଁ
ହୁଁ ତମ ଆଡ଼େ ନଦୀ ସମୁଦ୍ର ଅଛି ନା ମତେ ଲାଗିଲା ତମେ ଶିଖି ଯାଇଥିବ ବଧେ?
ନା ନା ମୁଁ ଶିଖିନି।
ହଁ ଶିଖିବା କଥା କିନ୍ତୁ ଏଇଟା।
ନିହାତି ସବୁଠୁ ଜରୁରୀ ପ୍ରାୟ
ହୁଁ ତମେ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକ ବୋଧେ?
ହଁ
ହୁଁ ତ ନିହାତି ଶିଖିବା ଦରକାର।
ହୁ ଯାଇକି ଯିମ୍ ଏ ଯୋଉ ଜି କଲାଣି୍ ସେମ୍ କ୍ଲାସ୍ ଟାଏଡ଼େ ହେବି ଆଉ।
ହୁଁ ହଁ ହଉ ଆଜି ତ ସମୟ ହେଇଯାଇଛି, ନେକ୍ସଟ୍ କଲରେ କଥା ହବା।